ହାଲୋ।
ମ୍ୟାମ୍ ନମସ୍କାର୍।
ନମସ୍କାର୍।
କଣ କରୁଛନ୍ତି?
ଏଇ ଝାଲମୁଢ଼ି ଟିକେ ତିଆରି କରିକି ଖାଉଛି ଆଉ।
ଆଉ ସନ୍ଧ୍ୟାବେଳେ ତାହେଲେ ଝାଲମୁଢ଼ି ହଉ ଖାଉଛନ୍ତି?
ହଁ।
ଆଉ ଆପଣ ଏବେ କଣ କରୁଛନ୍ତି, ପଢ଼ାପଢ଼ି କରୁଛନ୍ତି ନା କଣ କରୁଛନ୍ତି?
ନାଁ ମୁଁ ଏବେ ଟିକେ ହୁଁ ଗୋଟେ ପ୍ରାଇଭେଟି ସ୍କୁଲରେ ଅଛି। ଆଉ ଏମିତି ମାନେ ମୋର ଉଁ ଦୋକାନ୍ ପକେଇଛି।
ଦୋକାନ୍ ପକେଇଛନ୍ତି?
ହୁଁ ଭାବିଲି କି ଆମର ଯୋଉଁ ଏଁ ସରକାର ଯୋଉ ଉଁ ଦେଇନଥିଲେ ସୁଭଦ୍ରା ଯୋଜନା
ଆଜ୍ଞା ଆଜ୍ଞା।
ସେଇ ସୁଭଦ୍ରା ଫାଷ୍ଟ୍ ଯୋଜନାରେ ମୁଁ ଭାବିଲି କି ଫାଷ୍ଟ୍ ଯୋଉ ପାଞ୍ଚ ହଜାର ସୁଭଦ୍ରା ଯୋଜନା ଆସିଲା ମୁଁ ଭାବିଲି କି ଯେହେତୁ ସରକାର୍ ଆମୁକୁ ପଇସା ଦେଇଛନ୍ତି ମୁଁ କିଛି ସେ ପଇସାରେ କରିବି ବୋଲି। ତ ସେଇ ପଇସାରେ ଫାଷ୍ଟ୍ ପାଞ୍ଚ ହଜାରରେ ମୁଁ ଗୋଟେ ଟେଲର୍ ମେସିନ୍ ଆଣିଲି ସିଲେଇ କରିବା ପାଇଁ। ତା ପରେ ଆମର ଯେହେତୁ ଚାର୍ ଟା କିସ୍ତି ମିଳୁଛି। ତା ପରେ ସେକେଣ୍ଡ କିସ୍ତିଟାରେ କଣ କଲୁ ନା ସେକେଣ୍ଡ କିସ୍ତିଟାରେ ମୁଁ ଭାବ୍ ବିଲି କି ମୁଁ ଆଉ ମୋ ଭାଉଜ ଯୋଉ ମୁଁ ପାଞ୍ଚ ପାଇଲି ମୋ ଭାଉଜ ପାଞ୍ଚ ପାଇଲେ ସେଇ ଦଶରେ ଆମେ କିଛି ଚୁଡ଼ି ଆଣିଲୁ।
ଆଜ୍ଞା।
ତା ପରେ ଫୁଣି ଆଉଥରେ ଯେତେବେଳେ ମିଳିଲା କିସ୍ତି ଆଉ ଥରେ ଫୁଣି ଦୁଇ ଜଣ ମିଶେଇକି ଉଁ ଫୁଣି ଦଶହଜାର ଟଙ୍କାରେ ଫୁଣି ଆମର ଆଣିଲୁ କଣ କହିଲେ ଆହୁରି ସେଇ ଯୋଉ କ୍ଲିପି ଆଉ କାନଫୁଲ ଏଇରା ସବୁ ଆଣିଲୁ। ଆଉ ଉ ଏମିତି କରୁ କରୁ ତା ପରେ ଭାବିଲୁ କି ନାଇଁ ଦୋକାନ ଟା ଯଦି ଚଲେଇବୁ ତାହେଲେ ଟିକେ ଭଲ ସେ ଚଲେଇବୁ। ଆଉ ଏକାଥରେ ପଇସା ଗୋଟେ ଲୋନ୍ କଲୁ ଲୋନ୍ କରିକି ଆଣିକି ଏକା ଥରେ ଦୋକାନ ଗୋଟେ ବଡ ଆକାରରେ ପକେଇଲୁ ଆଉ। ଏବେ ସେଇଠି ମାନେ ସ୍କୁଲ୍ ଯାଉଛି ଫୁଣି ସେ ଦୋକାନ୍ ରେ ମାନେ ସିଲେଇ ହଉଛି। ସିଲେଇ ହେଇ ସାରିଲା ପରେ ଟେସ୍ନାରୀ ଆଉ ଗ୍ଲୋସରୀ ବି ବିକୁଛି। ଆଉ ଆମର ସରକାର୍ ଯଦି ଏକାଥରେ ପଚାଶ ହଜାର ଦେଇଥାନ୍ତେ ଦେଇଥିଲେ ତାହାଲେ ଲୋକ କିଛି କରିଥାନ୍ତେ ନାଁଇ କି?
ସେଇଟା ଟିକେ ବଡ ଆମାଉଣ୍ଟ ହେଇଥିଲେ ଲୋକଟେ ଚାହିଁଥିଲେ ମାନେ ଗୋଟେ ବିଜନେସ ଯାହା ହେଲେ ଗୋଟେ ଆରମ୍ଭ କରିପାରିଥାନ୍ତେ। ଏମିତିରେ କଣ ପାଞ୍ଚ ହଜାର ଲେଖା ଦଉଛନ୍ତି ସେ ପାଞ୍ଚ ହଜାର ପଜାରେ କଣ ଲୋକ ତେଲ, ଲୁଣ ସଉଦା ଚାହୁଁଛନ୍ତି ମାନେ କାହାର କଣ ଅଭାବୀ ଲୋକ ନା। ଆମେ ଚାଷୀ ବନ୍ଦୀ ଅଭାବୀ ଲୋକ କାହାର କଣ ଥିବ ସେ ସେଇଠୁ ଖର୍ଚ୍ଚ କରିଦଉଛନ୍ତି ଆଉ।
ତାହେଲେ ସେ ପଇସାଟା ମାନେ ଆମେ କରିଥାନ୍ତେ ନାଇଁକି?
କାମରେ କିଛି ଲାଗିପାରୁନି ଆଉ।
କଖ ନ
ହଁ ମୋର ଆସିଛି ଚାରିଟା କିସ୍ତି ଆସିଥିଲା ଆସିଥିଲା। ଚାରିଟା କିସ୍ତି ଆସିଥିଲା ଚାରିଟା କିସ୍ତି ଆସିଲାଣି।
ଓହୋ କଣ କରିବ ପଇସାକୁୁ?
କଣ କରିବି ଆ ତ ଅଭାବୀ ଲୋକ ଚାଷୀବନ୍ଦି ଆଉ କଣ କରିବି ସେ ଛୁଆ ପାଠ ପଢୁଛନ୍ତି ସେ ଛୁଆଙ୍କ ପାଠ ପଢାରେ ଲଗେଇଦେଲି ଆଉ।
ଉଁ ହୁଁ।
ଛୁଆ ତ ପାଠ ପଢୁଛନ୍ତି ନା ତା ବାପାଙ୍କର ହଁ କୁହନ୍ତୁ।
କଣ କହିଲେ ଯୋଉ ସରକାର ଯୋଉ ପଇସା ଦେଇଛନ୍ତି ଆମକୁ ଯୋଉ କୋଡିଏ ହଜାର ସେ କୋଡିଏ ହଜ ସାର ମୁଁ କାମରେ ଲଗେଇ ଦେଇଛି ମାନେ ଫାଷ୍ଟ ଟେଲର ମେସିନ ପାଞ୍ଚ ହଜାର ଟଙ୍କା ଦେଇକି ଆଣିଲି ତାପରେ ସେକେଣ୍ଡ କିସ୍ତିରେ ଦୋକାନରେ ସୁଜିନି। ତାପରେ ଆଉ ଗୋଟେ ପାଞ୍ଚ ହଜାର କିସ୍ତି ମୋର ସୁନା କାନଫୁଲ ମୁଁ ପଇସା ମିଶେଇକି ଆଣିଲି। ଆଉ ଗୋଟେ ଆଉ ଗୋଟେ ପାଞ୍ଚ ହଜାରରେ ମୁଁ ଫୋନ କିସ୍ତି ସୁଝିବି ମାନେ ଯାହା ହଉ ପଛେ ଏ ସରକାର ଭାବି ଚିନ୍ତି କି ମାନେ ପାଞ୍ଚ ପାଞ୍ଚ ହଜାର ଦଉଛନ୍ତି ସେତିକି ବହୁତ ବଡ କଥା।
ଆଜ୍ଞା ଆଜ୍ଞା। ଆଉ ସେଟା ଆମର ଟିକେ ହେଇଥାନ୍ତା ଯେ ଆମର ଟିକେ ଛୁଆ ବାହାରେ ପା ପାଠ ପଢୁଛନ୍ତି ତ ସେଇଥିପାଇଁ ଟିକେ ଯେ ତେବେଳେ ସାଲାରୀ ଫାଲାରୀ ଟିକେ କମ ଆସୁଛି ତା ବାପାଙ୍କର ଟିକେ ସେକ୍ୟୁରିଟୀ ରେ ରହିଛନ୍ତି। ସେ ସେଥିପାଇ ଛୁଆଙ୍କର ଯେତେବେଳେ ଅସୁବିଧା ନିହାତି ହଷ୍ଟେଲରେ ରହୁଛନ୍ତି ନା ବାହାରେ ପଢୁଛନ୍ତି ନି ବା ପଡେ ଯାହାନି ସେଇଟା ଗୋଟେ ମୋ ଛୁଆଙ୍କର ଭବିଷ୍ୟତ ମାନେ ମୁଁ କଣ ବେକାର ଖର୍ଚ୍ଚ କରିଛି କି? ଛୁଆଙ୍କ କାମରେ ଲାଗିଛି।
ହୁ ନାଇଁ ସେଇଟା ଭଲ କାମ ନା ଆଉ ଯାହା ହବଛେ ମାନେ ପଇସାଟାକୁ ହଁ ପଇସାଟାକୁ ଆମେ ଖାଇଦବା ଏମିତିରେ ଆମ ଛୁଆ ପାଠ ପଢୁଛନ୍ତି ଆମେ ଛୁଆଙ୍କ ପଛ ହଁ ଆମେ ଛୁଆଙ୍କ ପାଇଁ ପଇସା ଟା ଲଗେଇଲେ ସେତିକ ବଡ କଥା ଯାହା ହବଛ ଆମେ କହିଲା ଭଳିଆ ଛୁଆଙ୍କୁ ଆମେ ବି ଏତେ ଇଏନୁ ଯୋଉ କୋଡିଏ ହଜାର ଟଙ୍କା ପାଇଲେ ଆମର କିଛି କାମରେ ଲାଗିଲା ସେତିକି ଆମେ ସରକାର କୁ ମାନେ ଧନ୍ୟବାଦ ଧ ଜଣେଇବା ଦରକାର। କି ଆମେ ତାଙ୍କ ପାଇଁ କିଛି ଆମେ କଲେ।
ଆଜ୍ଞା ଆଜ୍ଞା।
ଆଉ ଆଜି କଣ ରୋଷେଇ ହେଇଥିଲା ତମର?
ଆମର ଆଜି ରୋଷେଇ ହେଇଥିଲା ଅଣ୍ଡା ତରକାରୀ। ଆଉ ଭାତ ସେ ସାଲାଡ, ଭଜା ଏମିତି ସବୁ ହେଇଥିଲା ଆଉ।
ଓହୋ। ଆଉ କଣ କେମିତି ସ୍ପେଶାଲର ମାନେ କଣ ଟିକେ ଭଲ ତରକାରୀ କେମିତି କଣ ନୂଆ ଇଏରେ କଣ କେମିତି କରିଚ
ସେମିତି ରୋଷେଇ ଆମେ ପ୍ରପର୍ଲି ମାନେ ରୋଷେଇଆ ନୁହଁ। ଆ ସେମିତି ଯାଇଥାଇ ସେମିତି କରୁଚୁ ଆଉ ଯାହା ଯେତେବେଳେ ଯେମିତି ମିଳୁଛି କରୁଚୁ ଆଉ।
ଓହୋ ଆଉ ଭଣ୍ଡା ତରକାର ଖାଇଛନ୍ତି? ହ ନାଇଁ ମୁଁ କହିଲି କଦଳୀ ଭଣ୍ଡା ତରକାରୀ ଖାଇଛନ୍ତି?
ନାଇଁ ମୁଁ କେବେ କରିନି ସେରା ସେଟା କେବେ କରିନି ମୁଁ ଶିକିନି ସେଟା କେବେ କରିନି। ଆପଣ କଦଳୀ ଚୋପାରେ ପତୁଆ କରିକି ଖାଇଛନ୍ତି ତରକାରୀ କରିକି
ମୁଁ କହିଲି କଦଳୀ ଭଣ୍ଡା ତରକାରୀ ଖାଇଛନ୍ତି କି
ନାଇଁ ମୁଁ ଖାଇନି କେବେ କରିନି କେବେ
ଓହୋ ପିଇବି କରିକି ଖାଇବେ
ଶିକିନି ତ କରିବି କେମିତି ଯିଏ ଶିକିଛନ୍ତି ବତେଇଦେଲେ ଟିକେ ତମେ
ମୁଁ ଆପ୍ ମୁଁ ଆପଣଙ୍କୁ କହିଦେବି ଆପଣ କରିକି ଖାଇବେ
ଆଉ ଦେଖିବା କୁହନ୍ତୁ ଆମର ଦେଖିବା ମୁଁ କରିବି ଆଉ
ଆମର କଣ କହିଲା ଆମର ଫାଷ୍ଟ କଦଳୀ ଭଣ୍ଡାଟାକୁ ଗଛରୁ ଆଣିବା ହେଲା
ଆଜ୍ଞା
ଆଣିବା ଆମର ସେ କଦଳୀ ଭଣ୍ଡାକୁ ଯେତେବେଳେ ଆଣିବା ତା ତ ବହୁତ ମାନେ କ୍ଷୀର ଭଳିଆ ବହି ଭଲ ସେଇ ଯୋଉ ରସ ଲାଗିଲେ ତ ଆମର ମାନେ ଡ୍ରେସ ପତ୍ର କଷ ହେଇଯିବ ତାକୁ ଆଣିକି ତାକୁ ଆଗେ ଭଲ ସେ ଧୋଇଦେବା ହେଲା
ଆଜ୍ଞା
ଆମର ଧୋଇ ସାରିଲା ପରେ କଣ କରିବା ନା ଧୋଇ ସାରିଲା ପରେ ଆମର ଭଣ୍ଡାରେ ଯେହେତୁ କଦଳୀ ହୁଏ ସେ ଭଣ୍ଡାରେ ସେ ଭଣ୍ଡା ଟାକୁ ଆମେ ଭାଙ୍ଗିଲା ଭିତରେ କେତେ ଟିକେ ଟିକେ କଦଳୀଇନଥାଏ ପୁରା ଛୋଟ ଛୋଟ ଧଳା ଟାଇପ୍ ଧଳା ଭଳିଆ ଆମେ ସେ କଣ କରିବା ନା ସେ କଦଳୀ ଭିତରେ ଗୋଟେ ଧଳା ଭଳିଆ ଗୋଟେ ମାନେ ଫୁଲ ଥିବ ଆମର ବା ସେତିକ କାମ କି ଆମେ ସେ କଦଳୀ ଭଣ୍ଡା ସେଇ ଫୁଲ ଟାକୁ ଆମେ ବାହାର କରିକି ଫିଙ୍ଗିବା ଯଦି ସେ ଫୁଲ ଟା ମାନେ ରହିବ ସେ ମାନେ ସେଇଟା କଷା ଲାଗିବ ଏକ ରେ ଆମର ତ କଦଳୀ କଷା ଦୁଇରେ ସେଇଟା ଯଦି ରହିବ ତାଲେ କଷା ଲାଗିବ ସେଥିପାଇଁ ଆମର ମାନେ ଖାଇବା ପାଇଁ ଭଲ ଲାଗିଲେ ବି ଟିକେ କଷ୍ଟ ମାନେ ତାକୁ ଭଲ ସେ ମାନେ ବାଛିବାର ଅଛି ଆମେ ସେ ଫୁଲ ଟାକୁ ତାକୁ ଭଲସେ ବାଛିବା ବାଛି ସାରିଲା ପରେ ଆମେ କଣ କରିବା ନା ତାକୁ ଆମେ ଆମର ଲୁଣ ଟିକେ ପକେଇକି ଆଉ ହଳଦୀ ଟିକେ ପ ପକେଇକି ଆମେ ତାକୁ ଗରମ ପାଣିରେ ସିଝେଇବା ତ ଗରମ ପାଣିରେ ସିଝେଇ ଗରମ ପାାନରେ ସିଝେଇବା ତାକୁ ଟିକେ ସିଝି ଆସାରିଲା ପରେ ସିଝି ହେଇ ସାରିଲା ପରେ ଟିକେ ସିଝି ସାରିଲା ପରେ ଆମେ କଣ କରିବା ନା ରସୁଣ ପିଆଜ ଆଉ ଆମର ଜିରା ସୋରିଷ ଆମେ ଟିକେ ବାଟିକି ରଖିଥିବା ହ
ଆଜ୍ଞା।
ରଖିଦିଅ ବାଟିକି ବାଟିକି ରଖି ସାରିଲା ପରେ କ କରିବା ନା ଆମର ଯୁଉଁରା ସିଝଯାଇଥିବା ଯେଉଁ ଭଣ୍ଡାଟାକୁ ଆମେ ସେ ଭଣ୍ଡାଟାକୁ ଓହ୍ଲେଇବା। ଓହ୍ଲେଇ ସାରିଲା ପରେ କଣ କରିବା ନା ଆମେ ମ ପିଆଜ ଫାଷ୍ଟ କେଡେକି ଆମର ଚୁଲି ହଉ ବା ଗ୍ୟାସ୍ ହଉ। ଆମର କି ମାନେ ବସେଇବା ଚୁଲି ଉପରେ ଆମର ବସେଇବା କଡ଼େଇକୁ। କଡ଼େଇ ଟିକେ ଗରମ ହେଇସାରିଲା ପରେ ଆମେ କଣ କରିବା ନା ଆମେ ପିଆ ତେଲ ପକେଇକି ଟିକେ ପିଆଜ ପକେଇବା ପିଆଜ ଟାକୁ ଟିକେ ହେଇ ସାରିଲା ପରେ ଆମେ ସୋରିଷ ମସଲା ଯୋଉ ରଖିଥିବା ସେ ମସଲା ଟାକୁ ପକେଇବା। ସୋରିଷ ମସଲା ତ ଆପଣ ଜାଣିଥିବେ ଅଧିକ କଷିଲେ ପିତା ଲାଗେନି କି?
ଆଜ୍ଞା ଆଜ୍ଞା ସେ ମସଲାରେ ସୋରିଷ ମସଲା ସେ ପାଣି ସବୁ ଢାଳିଦେଲେ ଆଉ ପିତା ହବନି।
ହଁ ସେଥିପାଇଁ ଆମର ଅଳ୍ପ ଟିକେ ଆମର କଣ କହିଲେ ଅଳ୍ପ ଟିକେ ଆମର କଷିବାର ଅଛି। ଆମେ ଅଳ୍ପ ଟିକେ କଷି ସାରିଲା ପରେ ଆମେ କଣ କରିବା ନା ଆମେ ପାଣି ଢାଳିବା ପାଣି ଢାଳି ସାରିଲା ପରେ ଆମେ ପାଣି ଢାସାରିଲା ପରେ ସେ ପାଣି ଫୁଟିବ ଆପଣ ଯଦି ଚାହିଁବେ ତାହେଲେ ବିଲାତି ପକାଇବେ ପିଲାତି ନ ପକେଇଲେ ବି ଚଳିବ। ଆଉ ଆମର ଯେମିତି ଛତୁ ତରକାରୀ କରନ୍ତି ଯେମିତି ଛତୁ ତରକାରୀ ଯେମିତି ଟିକେ ଟିକେ ଆଳୁ କାଟନ୍ତିନି। ଆମେ ଏଇ ଭଣ୍ଡାରେ ବି ସେମିତି ଛୋଟ ଛୋଟ ଆଳୁ କାଟିବା ସେ ଆଳୁକୁ କ କରିବା ନା ଆମେ ଆଳୁକୁ ଭାଜି ଦେଇକି ରଖି ଦେଇଥିବା। ତାପରେ ଆମର ସେଇଟାକୁ ତ ଆମେ ସିଝେଇ ଦେଇଥିବା ତାପରେ କଣ କରିବା ମସଲା ଟାକୁ କଷି ସାରିଲା ପରେ। ସେଇ ମସଲା ପାଣି ଟା ଟିକେ ଫୁଟି ଆସି ସାରିଲା ପରେ ଯଦି ଆମେ ବିଲାତି ପକେଇବା ତାହେଲେ ବିଲାତି କାଟିକି ରଖିଥିବା ତାରେ ସେ ମସଲା ପାଣି ଫୁଟି ଆସିଲା ପରେ ବିଲାତି ପକେଇବା ବିଲାତି ଟିକେ ହେଇସାରା ପରେ ଆମେ କଣ କରିବା ନା ଆଳୁଟାକୁ ପକେଇବା। ଆଳୁ ଆଉ ସେ କଦଳୀ ଭଣ୍ଡା ପକେଇବା ସେ କଦଳୀ ଭଣ୍ଡା ପକେଇବା ଏମିତି ଦି ତିନି ଥର ଆଉ କ କହିଲେ ନା ଦି ତିନିଥର ତାକୁ ଫାଷ୍ଟ ମାନେ ମୁଁ ଛାଡିଦେଲି ଅଧା ଜିନିଷ ଆମର ମସଲାରେ ପକେଇବ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ। ଆ ଏଇରା ପକେଇ ଦେଇେଇକି ଆମର ମାନେ କଷିକି ପାଣି ଟା ହବ ପାଣି ଦେଇ ସାରିଲା ପରେ ବିଲାତି ପକାଇ ସାରିଲା ପରେ ଆମର ପକାଇବ ସେ କଦଳୀଭଣ୍ଡା ଆଳୁ ପକେଇ ସାରିଲା ପରେ ଏମିତି କଷିବ ଟିକେ ଟିକେ ପାଣି ଟିକେ ଦେଇ ଦେଇ କା କଷିବ। ତ କଷା ହେଇସାରା ପରେ ଆମେ ପାଣି ଦବା କେମିତି ଦବା ନାଇହିଁ କି ଆମେ ଝୋଳ କରିବା ଝୋଳ କଲେ ତ ଭଲ ଲାଗିବନି ଆମେ ଛ ତୁ ତରକାରୀ କଣ ଝୋଳ କରଛନ୍ତି କି ମାନେ ଏମିତି ଯୁକି ଯୁକିଆ କଲେ ତରକାରୀ ଟା ଭଲ ଲାଗେ। ତ ଆମେ ସେମିତି ପାଣି ଟିକେ ଦବା। ଯେମିତି ଆଳୁଟା ଆମର ସିଝିବ ଆମେ ତ ଏକରେ ଆଳୁ ଟାକୁ ମାନେ ଛାଣି ଦେଇଥିବା। ତ ଅଳ୍ପ ଟାଇମ ଲାଗିବ ଆମେ ତାକୁ କଣ କରିବା ନା ଆଳୁ ଟାକୁ ସିଝିବା ପାଇଁ ଆମେ ସେଇ ଅନୁସାରେ ପାଣି ଦବା। ପାଣି ଦେଇ ସାରିଲା ପରେ ସେ ତରକାରୀ ଫୁଟି ଆସିବ ଫୁଟି ଆସିଲା ପରେ ଆମେ ଦେଖିବା ଆମର ଛତୁ ତରକାରୀ ଯେମିତି ହୁଏ ସେମିତି ପାଣି ଟା ଟିକେ ମରି ଆସିବା ଆମେ ଯେମିତି ଜୁକି ଯୁକିଆ ଥିବ ସେମିତି ଓହ୍ଲେଇବା। ମାନେ ବହୁତ ଭଲ ଲାଗେ, ମ୍ ମ ମତେ ଲାଗୁଛି ଆପ ମୁଁ ତ କେବେ ଖାଇନଥିଲି ମୋର ଜଣେ ଭାଉଜ ତାଙ୍କ ବାପ ଟି ଏମିତି କରିଥିଲେ ମୁଁ ଯା ମୁଁ ବି ଜାଣିନଥିଲି କ କଦଳୀ ଭଣ୍ଡା ଖାଆନ୍ତି ବୋଲି ମୋ ଭାଉଜ ଯେବେ କହିଲେ କଦଳୀ ଭଣ୍ଡା ଏମିତି କରି ଖାଆନ୍ତି ମୁଁ ବହୁତ ଥର ଖାଇଛି ମ ମତେ ତ ବହୁତ ଭଲ ଲାଗେ ମାନେ ଛତୁ ତରକାରୀ ଆଉ ତରକାରୀ ପଡିବନି। ଆପଣ କରିକି ଖାଇବେ ମୁଁ ତ କହିଲି କେମିତି କଣ କରିବି କରିବ ଆଉ ଆପଣ କରିକି ନହେଲେ ଖାଇବେ ଆଉ।
ଆପଣ କହିଲେ ମୁଁ ଦେଖିବା କେବେ ଟ୍ରାଏ କରିକି ଖାଇବି ଆଉ ଖାଇବି ଆପଣଙ୍କୁ ବି ଦେ ଖିଆ ଯଦି ହେବ ଡାକିକି ଦେବି ଆଉ।
ହଁ ହଁ ମୁଁ ଯିବି ଆପଣ ଯୋଉଦିନ କହିବେ ମୁଁ ସେଦିନ ଯିବି ଆଉ ଆପଣଙ୍କର କଦଳୀ ଗଛ ଅଛି ନା?
ଆଜ୍ଞା ଅଛି ଅଛି।
ହଁ ତ ଯଦି କଦଳୀ ଗଛ ଅଛି ତାହେଲେ ଭଣ୍ଡା ଦି ତିନିଟା କେତେବେଳେ ପଠେଇବେ ଆମ ଘରକୁ।
ଆଜ୍ଞା ପଠେଇବି।
ହଁ।
କଦଳୀ ସହିତ ଭଣ୍ଡା, ଭଣ୍ଡା ସହିତ ମଞ୍ଜା ସବୁ ପଠେଇବି ଆଉ।
ହଁ ନାଇଁ ଆମର କଦଳୀ ଭଣ୍ଡା ଟା ବହୁତ ଭଲ ଲାଗେ। ମତେ ତ ବହୁତ ଭଲ ଲାଗେ। ମୁଁ ଖାଇଚି ଆପଣ କେବେ କରିକି ଆପଣ ଘର ଲୋକଙ୍କୁ ଆଉ ତମେ ସମସ୍ତେ ଖାଇବ। ଦେଖିବ କେତେ ଭଲ ଲାଗିବ ମାନେ ଭାବିବ ମାନେ ଭାବିବେ କି ଆଉ କାଇହିଁ ଆମେ ଛତୁ କିଣିକି ଆଣକୁୁ ତିିନିଶହ ଚାରିଶହ ତ ଟଙ୍କା ଦେଇକି। ଆମେ ତ ଏମତି କଦଳୀ ଭଣ୍ଡା ଖାଇବୁ ପୁରା ଦିଟ ଛତୁ ବା।
ଆଜ୍ଞା ଆଜ୍ଞା ରଖୁଚି। ଆଉ କେତେବେଳେ କରିବି ଆଉ। ହଉ।